ଆଜ୍ଞା, କୁହନ୍ତୁ।
ହଁ, ହଁ। ଆଉ କଣ କରୁଛନ୍ତି?
ଏଇଠି ବସିଥିଲି। ଆପଣ?
ମୁଁ ବି ବସିଥିଲି ଆଉ। ଅହୋ। ସକାଳୁ ବ୍ରେକଫାଷ୍ଟ ହେଇଥିଲା, ଖିଆ ହେଇଥିଲା ଟିକେ ଜଳଖିଆ
ହୁଁ, ହୁଁ।
ଆଉ ବି ଏବେ କଣ ଯୋଜନା ଅଛି?
ଯୋଜନା କଣ, ମାନେ ଏମତି ବସିଛି ଆଉ।
ଆପଣଙ୍କ ଆଡ଼େ କଣ ଫେମସ୍? ରଜ କେମତି ସେଲିବ୍ରେଟ କଲେ?
ରଜ ବହୁତ ଭଲରେ ସେଲିବ୍ରେସନ ହେଲା। ଆଗୁରୁ ଚାରିଆଡ଼େ ଏତିକି ଗାଁରେ ରଜ ମହୋତ୍ସବ କୁହା ହୋଉଥିଲା ହଁ ହଁ। ପ୍ରତି ଗାଁରେ ଆମର ଏଠି, ହଁ, ଦୋଳି ଖେଳା ହେଇଛି। ଆଉ ଇଠି ରଜ ମହୋତ୍ସବ ବି ପାଳନ ହଉଥିଲା। ରଜ ମହୋତ୍ସବ ବି ପାଳନ ହଉଥିଲା, ଛୋଟ ଛୋଟ ପିଲାମାନେ ନାଚୁଥିଲେ, ହୁଁ।
ହୁଁ, ହୁଁ। ସେଇଟା ତ ବଡ଼ ପର୍ବ ଓଡିଶାର।
ବହୁତ ଧୁମଧାମରେ ପାଳନ ହଉଥିଲା।
ଆଉ ସେଠି ଆପଣଙ୍କର କଣ, ଫେମସ୍ କଣ ଖାଇବା ଫେମସ୍?
ଆମର ଏଇପଟ ଯେହେତୁ ପୁରୀ ସାଇଡ ଆମର ଏକର ଏପଟ ମୁଖ୍ୟ ଜିନିଷ ହଉଛି ଡାଲମା। ସେଇଟା ପ୍ରାୟ ସମସ୍ତେ ପସନ୍ଦ କରନ୍ତି।
ଡାଲମା ଆଉ ଝିଲ୍ଲି?
ଛେନାଝିଲ୍ଲି ବି ବହୁତ ପ୍ରକାର ମାନେ ଫେମସ୍ ଏପଟେ।
ହୁଁ, ଆଚ୍ଛା।
ଆପଣଙ୍କର ସେପଟେ?
ଆମର ଏପଟରେ ଦହିବରା।
ଆଚ୍ଛା। ଆଉ ଘରେ ଏକ ସବୁ କିଏ କିଏ ଅଛନ୍ତି?
ଘରେ ଅଛନ୍ତି ସମସ୍ତେ। ମା ଅଛନ୍ତି, ଦିଦ ଦି, ଭାଇ, ଉମ୍ ମୁଁ ଅଛି। ଝିଅ ଆଉ
ମା କଣ କରନ୍ତି? ମା ବାପା କଣ କରୁଚନ୍ତି? ବାପା, ବାପା କଣ କରନ୍ତି? ହଁ।
ନାଇଁ ଡେ-ଡେଥ୍ ହେଇଯାଇଛି।
ଆଚ୍ଛା। ହଉ ତାହେଲେ ଟିକେ ଆମର ବାବା ମାମା ଅଛନ୍ତି, ମୋର ଦିଟି ଝିଅ
ହୁଁ, ହୁଁ।
ବଡ଼ ଝିଅ ଏବେ ପ୍ଲସ୍ ଟୁ ଏକ୍ଜାମ ଦେଇସାରିଚି। ପ୍ଲସ୍ ଥ୍ରୀ କରିବ ହୁଁ
ହୁଁ, ହୁଁ, ହୁଁ। କୋଉଠି ପଢ଼ୁଛନ୍ତି? କୋଉ
ସିଟ୍ ପ ହୁଁ ଗାଁରେ ନାହିଁ ସେ ଆମର ନଖ ଫୁଲ ନଖରା ପାଖରେ ଗୋଟେ ଜେସିଲିନ ଚାଲୁ ହଁମ୍ ଥିଲା କଲେଜ ସେଇଠି ପଢୁଥିଲା। ଏବେ ପ୍ଲଷ୍ଟୁ ରେଜଲ୍ଟ ବାହାରିଲା। ପରେ ସବୁ ଫର୍ମ ପଡି଼ଚି ତାର ଯୋଉଠୁ ଆସିବ ସିଲେକ୍ସନ ସେଇଠି ତାର ଯେବେ ପଢି଼ବ ପ୍ଲସ୍ ଥ୍ରୀ କରିବ ଆଉ
ହଁ ହଁ। ଆଛା ଆପଣ କଣ ଏବେ ମାନେ ଜବ୍ କରୁନାନ୍ତି କି?
ହଁ ହଁ ଯବ କରୁଚି। ନାଇଁ ଆଜି ମୋର କିଛି କାମ ନାହିଁ ତ ମୁଁ ଅଛି ଘରେ।
ହୁଁ ହୁଁ ଛୁ ଛୁଟ୍ଟା ଛି ଛୋଟିଆ ଛେଳିଟେ ଆଜି ଆଉ ଘରେ ସମସ୍ତେ ଭଲ ଅ
ସମସ୍ତେ ଭଲ ଅଛ
ଆଚ୍ଛା। ଆଉ କଣ କୁହନ୍ତୁ ଆଉ ଆପଣ ଆସନ୍ତୁ ଇଆଡ଼େ କେବେ।
ନାଇଁ ନିହାତି ଯିବା ପ୍ଲାନ୍ କରିକି ଯୋଜନା କରିକି ନିହାତି ଯିବା।
ଆଜ୍ଞା।
ଆଉ ଆପଣଙ୍କର ପିଲା ଛୁଆ କଣ କି?
ଗୋଟେ ଝିଅ ଟା।
ହଁ କଣ କହୁ କେତେ ବୟସ ତାକୁ?
ଫୋର୍ କ୍ଲାସ୍।
ଆମର ଏପଟେ କାର୍ତ୍ତିକ ମାସରେ ଅଛି ଗୋଟେ ଏଠି ମନ୍ଦିର ରେ ଲକ୍ଷ୍ମୀ ନୃସିିଂହି ଲକ୍ଷ୍ଣ ଡଙ୍ଗା ଭଷା ଲକ୍ଷ୍ମୀ ନୃସିିଂହ ମନ୍ଦିର ଯୋଉଟା କି ଓଡିଶାରେ ଫେମସ ଲକ୍ଷ୍ମୀ ନୃସିଂହ ମନ୍ଦିର କହିଲେ ଏଇପଟେ ଗୋଟିଏ ଆଉ କୋଉଠି ଓଡିଶା ଭିତରେ ଲକ୍ଷ୍ମୀ ନୃସିଂହ ନାହାନ୍ତି। ଯୋଉଟା କି ବହୁତ ଫେମସ ଗୋଟିଏ ମାସ। କଣ୍ଟିନ୍ୟୁସ୍ ନାମ ସକିତନ ହୁଏ ଏଠି। ଆଉ ପ୍ରାୟ ଦିନ ରାତି ସମସ୍ତେ ଯିଏ ଯିବେ ସିଏ ଖାଇବେ ୲ ହ କାର୍ତ୍ତିକ ମା ମାସରେ ପ୍ଲାନ୍ କରିକି ଫ୍ୟାମିଲି ସହ ସମସ୍ତେ ଆସନ୍ତି।
ଆଚ୍ଛା ଆଚ୍ଛା ଠିକ୍ ଅଛି ନିଚୟ ଆସିବୁ ସେପଟେ ବି ଆପଣଙ୍କର ଵରାଳ ଜବ କରୁଚନ୍ତି। ଆପଣଙ୍କ ସେପଟେ ବରାଳ ବାଲୁଙ୍କେଶ୍ୱର ଅଛି ନା ସେଠି ସେଠି ବହୁତ ଫେମସ।
ହଁ ସେଇଟା ଫେମସ ଆପଣଙ୍କ ବାବୁ କୋଉଠି ଜବ କରନ୍ତି?
ସେ ଅଛନ୍ତି ବାହାରେ।
ଆଚ୍ଛା ଆଚ୍ଛା।
ଆଜ୍ଞା ଝିଅ କୋଉ
ହ ମୋର ଝିଅ ଅ ପଢୁଚି ପ୍ଲସ୍‌ କ୍ଳାସ ପ୍ଲସ୍‌ ଟୁ କମ୍ପ୍ଲିଟ୍ ସାରିଛି ପ୍ଲସ୍‌ ଥ୍ରି ପଢିବା ଆଉ ସାନଝିଅ ଫୋର ରେ ପଢୁଚି ହ। ଆଉ ଏବେ କଣ ଖିଆପିଆ ସରିଲାଣି?
ନାଇଁ ନାଇଁ ଏବେ ହେଇନି ଆପଣଙ୍କର?
କିଆ ପିଆ ସରିନେ।
ନାଇଁ ଆପଣଙ୍କର ହେଇସାରିଲାଣି?
କିଛି ନାଇଁ ଆମର ବଢା ବଢି ଚାଲିଛି ଆଜି କଁ ରୋଷେଇ ହେଇଛି‌।
ଆଜି।
ହଁ।
ଆଜି ମାଛ ହେଇଛି।
ବଢ଼ିଆ।
ଆପଣଙ୍କର।
ଆମର ପଖାଳ ହେଇଛି ଆଜି ଦହି ପଖାଳ ଛୁଙ୍କ ଦିଆ ହେଇକିରି। ତା ସାଙ୍ଗେରେ ବିଭିନ୍ନ ପ୍ରକାର ଭଜା ଅଛି। ବିଭିନ୍ନ ପ୍ରକାର ଆଜି ପାଁ ସାତ ପ୍ରକାର ର ଭଜା କରା ହେଇଛି।
ହୁଁ ହୁଁ।
କଲରା ଭଜା ଅଛି ପଣସ ପିଠୋଉ ଦିଆ ହେଇକି ହେଇଛି ଆଉ ଆଳୁ ଚକଟା ହେଇଛି। ସେଇଟା ସେଇ ଭଳିଆ ଆଉ।
ପଖାଳ ଦିବସ ତ ଓଡିଶାର ପୁରା ବଡ ହୁଁ ହୁଁ।
ଆଉ। ଆଉ କଁ ସେଠି ଆପଣଙ୍କର ଫେମସ କଣ। ସେଠି ଆପଣ ଙ୍କ ର ଫେମସ କଁ ପ୍ରସିଦ୍ଧ କଣ ଅଛି।
ଆମର ଏଠି ରସାବଳି।
ଆଚ୍ଛା ଆଚ୍ଛା ନାଇଁ ପ୍ରସିଦ୍ଧ ଜେଗା ଯୋଉଟା କି ସମସ୍ତେ ଯାଉ ଥିବେ ବୁଲିବାକୁ।
ହୁଁ ଯେମିତି ଆମର ପୁରୀର ଜଗନ୍ନାଥ ମନ୍ଦିର।
ଆଚ୍ଛା।
ଫେମସ ସେମିତି ଆମର ଏଠି ବି ବଲଦେବି ଜୀଉ ମନ୍ଦିର ଫେମସ।
ଆଜ୍ଞା।
ହଁ କେନ୍ଦ୍ରାପଡା କଣ ପୁର ଟା ପୁରା ସହର ଉପରେ ଟାଉନ ଉପରେ ର। ଅ ହ। ଆଉ ଝିଅକୁ କେତେ ବୟସ।
ତାକୁ ସେଇ ଆଠ ନ ବର୍ଷ ହବ ଆଉ।
ହୁଁ କଣ ପଢୁଛି।
ଫୋର୍ ପ୍ଲାସ୍।
କୋଉ ସ୍କୁଲ।
ଆଜ୍ଞା।
କୋଉ ସ୍କୁଲରେ।
ସିଏ ପଢୁଛି ସରସ୍ଵତୀରେ।
ଆଛା, ଆଛା, ସ୍କୁଲ ଟା ସେ ପାଖରେ ବୋଧେ।
ଆଜ୍ଞା।
ଆଚ୍ଛା ଆଚ୍ଛା। ହଁ ଆଉ କଁ କୁହନ୍ତୁ।
ଆଉ ଆପଣଙ୍କ। ହୁଁ, ଆପଣଙ୍କ କ ଖବର କଣ କୁହନ୍ତୁ ସେପଟେ ଆଉ କଣ କଣ ସବୁ।
ସେପଟେ ତ ମୁଁ କହିଲି ଆମର ଲକ୍ଷ୍ମୀ ନୃସିଂହ ମନ୍ଦିର ପୁରା। ପ୍ରସିଦ୍ଧ ଏଠି ମାନେ ଓଡିଶା ଜାତିରେ। ଗୋଟିଏ ମନ୍ଦିର ଯାହାକି ଲକ୍ଷ୍ମୀ ନୃସିଂହ ଏକାଠି ଅଛନ୍ତି। ଏଠି ବହୁତ ମାନେ। ବହୁତ ଇଏରୁ ଲୋକ ଆସନ୍ତି ଏଠି।
ସେଇଟା ଆପଣଙ୍କ ଘର ପାଖରୁ କେତେ କିଲୋମିଟର ହବ? ପାଞ୍ଚଶହ ମିଟର ଡିଷ୍ଟାନ୍‌ସ। ପଣା ସଂକ୍ରାନ୍ତିରେ ସେଠି ପଣା ଫୁଣା ବୋଧେ ବହୁତ ବଡ ଆକାରରେ ହଉଥିବ ନା?
କରରେ ହୁଏ।
ହୁଁ ହୁଁ।
ହଁ, ଏମିତି ସବୁ ଆଉ ସେପଟେ ଚାଷ ବାସ କେମିତି କଣ ହଉଛି ଏବେ?
ଚାଷ ହଁ ଚାଷ ହଉଛି ଆଉ
ଘରେ ସବୁ ଯୋଉ ବାରିରେ ଲଗାନ୍ତି ପନିପରିବା ସେମିତି ଲଗଉଛନ୍ତି ନା ନାଇଁ?
ହଁ ଲାଗିଛି ସବୁ ଶାଗ ଜହ୍ନି କାକୁଡି ସବୁ ତ ଲାଗିଛି ଏବେ। ଏବେ ତ ହେଇନି ଏବେ ଜଷ୍ଟ ହଁ ଏବେ ବର ଦିନ ହେଲା ଗଛ ଉଠିନି ଉଠିବ ପୋତା ହେଇଛି ମଞ୍ଜି ଆଉ ସେଗୁଡ଼ାକ ତ ଘରେ ସବୁ ଚାଷ ମାନେ ଆରାମସେ କରିକି ଖାଇପାରିବେ କିଛି ଅସୁବିଧା ନାହିଁ ମାନେ ବାହାରେ ବି ଯେମିତି ଆମର ସାର ଫାର ସବୁ ପଡୁଛି ସବୁ ପନିପରିବାରେ।
ହଁ, ନାଇଁ ନିଜେ ସେଇଟାକୁ ଆ ଖତ ପତ ଲଗେଇକି କଲେ ସେଟା ଭଲ ହବ ଦିଆହବା ପାଇଁ।
କିଛି ମାନେ ସାର ଫାର ଦବା ପାଇଁ ପଡିବନି ବେଶ ଏ ଆଜି କାଲି ଯୋଉମାନେ ସବୁ ଏଇ ଯୋଉ ବାହାରେ ସବୁ ସ୍ପ୍ରେ ହେରିକା କୀଟନାଶ ଔଷଧ ସବୁ ଏଗାର ସବୁ ବ୍ୟବହାର କରୁଛନ୍ତି ଦେହଟା ଖରାପ ହଉଛି ସେଥିାପାଇଁ।
ଆଁ। ଝିଅ କେମିତି ପଢ଼ୁଛି?
ହଁ, ଭଲ।
ତାକୁ କିଏ ଆସୁଛନ୍ତି ଟିଉସନ କରିବାକୁ ନା ସେ ନିଜେ ଆପଣ ଦେଖଉଛନ୍ତି?
ନାଇଁ ମ୍ୟାଡ଼ମ୍ ଆସୁଛନ୍ତି, ଘରକୁ ଆସୁଛନ୍ତି ହୁଁ। ଆଜିକାଲି ଟିୟୁସନ ନଥିଲେ ସେ ଛୁଆ ମାନେ କଣ କରିବେ ଖାଲି ସ୍କୁଲ ଯାଇକିନା?
ଘରେ ଆଉ ମାନୁନାହାନ୍ତି କାହାକୁ?
ନାଁ। ହଁ, ଆପଣଙ୍କ ବାବୁ ପୁଣି କେବେ କେବେ ଆସନ୍ତି ଘରକୁ?
ଆସନ୍ତି ଆଉ ଦିଇ ତିନି ମାସରେ ଆଉ
ଆଚ୍ଛା। ଆପଣ କେବେ ଯୋଜନା କରି ଯାଉନାହାନ୍ତି ତାଙ୍କ ପାଖକୁ ବୁଲାବୁଲି କରିକି ଆସିବେ?
ହୁଁ, ଦେଖିବା ଯିବା କେବେ ଆଉ?
ଇଚ୍ଛା ନାଇଁ ଆଉ ଯାଇକି ଯୋଉ ରଜ ଛୁଟି ଥିଲା ଯାଇକି ବୁଲାବୁଲି କରିକି ଆସିଥିଲେ ଭଲ ହେଇଥାନ୍ତା।
ହୁଁ, ହୁଁ।
ସେଠି ରଜ କେମିତି ଆପଣଙ୍କର ସେ
ଆମରବି ଏଠି ବହୁତ ଭଲ ଧୁମଧାମରେ ପାଳନ କରାହେଲା।
ହଁ ଆଚ୍ଛା।
ଏବେ ସବୁଆଡେ ରଜ ମଜ ମହୋତ୍ସବ। ଦୋଳି ଫୋଳି ଲାଗୁଥିଲା ସବୁ।
ଏବେ ସରକାରଙ୍କର ତ ପଇସା ଆସୁଛି ସେଥିପାଇଁକି ସଉତି ଗାଁ ଗହଳିରେ କରିବା ପାଇଁ ସରକାର ବହୁତ ପଇସା ପତ୍ର ମଧ୍ୟ ଦଉଛନ୍ତି।
କୁହନ୍ତୁ।
ହୁଁ ହଉ ଠିକ ଅଛି ଆପଣ ଏଥର ଯାଅ ଖାଇବା ପିଇବା କରନ୍ତୁ।
ଆଜ୍ଞା, ଆଜ୍ଞା।
ଧନ୍ୟବାଦ, ଖୁସି ଲାଗିଲା ଆପଣଙ୍କ ସାଙ୍ଗେ କଥା ହେଇକି। ଆ ପୁଣି କେବେ କଲ୍ କରିବେ ଧନ୍ୟବାଦ।
ଆଜ୍ଞା, ଆଜ୍ଞା।